ତମକୁ ପୂର୍ବ ଟା କେତେ ସମୟ ଦେଖଉଛି?
ଶୂନ।
କଣଟା ନା
ଶୁନ୍।
ଏବେ ଯୋଉଟା ଆମେ କାଟିଲେ କରିକି ତମର
ହଁ ହଁ।
ସେଇଟା କେତେ ସେକେଣ୍ଡ ଦେଖେଇଲା?
ମୋର ଏବେ ମୁଁ ଯେତେବଳେ ଏଇ ଇଏ କୁ ଆସିଲି ସେ ତେବେଳେ ମୋର ମାନେ ଏଇ ପରଦାକୁ ଯେତେବେଳେ ଆସିଲି ସେତେବେଳେ ମୋର ଦେଖେଇଲା ପ୍ରଥମଟା ଛଅ ମାନେ ଛଅଶଅ ଦଶ। ତାପରେ ଛଅଶଅ ଆଠେ ନା ସ-ଛ ଛଅଶଅ ଛଅ ତାପରେ ଏଇଟା ଗୋଟେ ଦେଖେଇଲା ଶୂନ ଅବଧି ସେକେଣ୍ଡ। ମାନେ ମୁଁ ସେଇଟା ପାଇଁ ତମକୁ ସନ୍ଦେହରେ ପଚାରିବାକୁ ଯାଉଥିଲି। ହେଲେ ଭାବିଲି ଆଗ ଆମେ କଲରେ କଥା ହେଇଯିବା ତାପରେ
ଚାଲେଲେ ଚାଲ ଭଲସେ ଆମେ କଥା ହବା ଠିକ ଅଛି।
ହଁ ହଁ ହଁ।
ହଁ ତ ଆମେ ଯେତିକି ଜାଣିଲେ ଜାତି ଚାରି ପ୍ରକାର ଥିଲା।
ହଁ।
ତମେ ଜାଣିଚ ଇସଲାମ ଧର୍ମର ବି କେତେ ଗୁଡିକ ମୌଳିକ ଧର୍ମ ବିଧି ବି ଅଛି। ସେଗୁଡିକ ହେଲା ଏକ ଈଶ୍ୱର ବିଶ୍ଵାସ। ଧର୍ମ ଗ୍ରନ୍ଥ ନିର୍ଦ୍ଦେଶ ଅନୁଯାୟୀ ପ୍ରାର୍ଥନା। ଉପବାସ ବା ରୋଜା। ବାଧ୍ୟତାମୂଳକ ଦାନ ତୀର୍ଥଯାତ୍ରା ଶୁଣାଗଲା। ପୁଣିଥରେ ଅସୁବିଧା ହେଲା। ହଁ ସାଂସ୍କୃତିକ ଏକତା।
ହଁ।
ଏବେ ତୁମେ କୁହ? ତୁମେ ଶୁଣିଲ ଉପବାସର ରୋଜା ବି ତାଙ୍କର ରଖନ୍ତି।
ହଁ ହଁ ଏଇଟା ମୁଁ ଜାଣିଚି।
ହୁଁ ତେଣୁ ଅ ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କୁ ବି ସାଧାରଣତ ତ ଚାରି ଭାଗରେ ବିଭକ୍ତ କରାଯାଇଛି ଫାଷ୍ଟ ହଉଚନ୍ ତି ଶୈବ। ବୈଷ୍ଣବ ଶାକ୍ତ ଆଉ ସ୍ମାର୍ତ। ହେଲା ଏବେ ତମେ କୁହ?
ଉଁ ଛାଡ ମୁଁ ଆମର ଆଉ ମାନେ ଆମର ଜଗନ୍ନାଥ ମନ୍ଦିର୍ ର ବିଷୟରେ କିଛି କହୁଛି।
ନିହାତି।
ତ ପ୍ରଥମେ ମାନେ ଜଗନ୍ନାଥ ମନ୍ଦିରର ଗୋଟେ ମାନେ କହନ୍ତି କି ତାର ଗୋଟେ ଛୋ ମାନେ କିଛି କାହାର କୁ ମାନେ ଯୋଉଠିକି ବି ତମେ ଯାଅ ତାର କିଛି ନା କିଛି ଗୋଟେ ଛୋଟ ସଦୃଶ ମାନେ ଥାଏ ଯାହାକୁ ଦୁତୀୟ ମାନେ ସେଇଟା ବୋଲି କୁହାଯାଏ। ଜାଣିଚତ ତ ସେମିତି ଜଗନ୍ନାଥ ମନ୍ଦିରର ବି ଗୋଟେ ମାନେ ଦୁତୀୟ ବାଲା କିଛି ଗୋଟେ ଅଛି ଯୋଉ ମନ୍ଦିରଟା ଯୋଉଟାକୁ ଆମେ ଦୁତୀୟ ଜଗନ୍ନାଥ ମନ୍ଦିର ବୋଲି ମଧ୍ୟ କହିଥାଉ ସେଇଟା କୋଉଠି ଅଛି ଜାଣିଚ?
କୋଉଠି?
ଆମ ସାକ୍ଷୀଗୋପାଳରେ ଅଛି ଯାହାକୁ ଆମେ ଗୋ ପାଲ୍ ଜୀଉ ମନ୍ଦିର କହୁ।
ହଁ ହଁ ଦେଖିଚି। ଶ୍ରୀ ଗୋପାଳ ଜୀଉଙ୍କ ମନ୍ଦିର।
ଆଛା ଆଛା ତ ଆମର
ତ ଆମର ସେଇଟାକୁ ଅ ତାର ବି ଗୋଟେ ମାନେ ଗପ ଅଛି। କି ଜଣେ ମାନେ ଜଣେ କେଉଟ ଥିଲେ ଓକେ। ସରି। କ୍ଷମା କରିବ ଜଣେ କେଉଟ ଥିଲେ ତ ସିଏ ମାନେ ସେ କି କେଉଟ କି ଆ ଏମିତି କିଛି ଗୋଟେ ଥିଲେ ଦେନ୍ ଏ ମାନେ ତାପରେ ସେ କିଛି ଗୋଟେ ମାନେ ଭୁ ମାନେ ତାଙ୍କୁ ବିନା ଦୋ ମାନେ ଭୁ କଣ କହିବି ବିନା ଭୁଲରେ ତାଙ୍କୁ ଦଣ୍ଡିତ ଅ କରିବାକୁ ଇ ହେଇଥଲେ। ତ ସେ ସେଇଟା ଯାଇକି ତା ମାନେ ଭଗବାନଙ୍କ ପାଖରେ କହିଥିଲେ। କି ହେ ମାନେ ଯିଏ ଆମର ଗୋପାଳ ଅଛନ୍ତି। ତାଙ୍କୁ କହିଥିଲେ କି ଯେ ତମେ ତ ସବୁ ଜାଣିଛ ତ ତମେ ମୋ ସହିତ ଆସ ପ୍ରମାଣ ଦବାକୁ ମାନେ ସାକ୍ଷୀ ରହିବ ତ ଅ ସିଏ କଣ କରିଥିଲେ ନା ସିଏ କହିଥିଲେ ଠିକ ଅଛି ମୁଁ ତୋ ସହିତ ଯିବି କିନ୍ତୁ ତୁ ପଛକୁ କେବେ ଚାହିଁବୁନି। ତ ସିଏ ଯେତେବେଳେ ମାନେ ସେଇଟା ଯେହେତୁ ଗୋଟେ ସମୁ ଦ୍ର ଇଏ ଥିଲା ସେତେବେଳେ ସମୁଦ୍ର ତଟଟା ତ ବାଲି ବୋହୁତ୍ ଥିବ ନା ସିଏ ଆଗେ ଆଗେ ଯାଉଥିଲେ କେଉଟଟା ପଛେ ପଛେ ମାନେ ଗୋପାଳଜୀ ଯାଉଥିଲେ। କିନ୍ତୁ ଯେତେବେଳେ ଗୋଟେ ବାଲିରେ ତାଙ୍କର ମାନେ ସେ ତାଙ୍କ ଘୁଙ୍ଗୁର ଶବ୍ଦ ରୁ ଜାଣୁଥିଲେ ଯେ ଭଗବାନ ମୋ ପଛରେ ଆସୁଚ ଆସୁଚନ୍ତି ବୋଲି କିନ୍ତୁ ଯେ ତେବେଳେ ଗୋଟେ ବାଲିରେ ତାଙ୍କ ପାଦ ପୋତି ହେଇଗଲା ତ ସିଏ ଜାଣିଲେ କି ଯିଏ ସିଏ ଭାବିଲେ କି ଭଗବାନ ତାଙ୍କୁ ଠକିଦେଲେ ଆଉ ପଳେଇଲେ ବୋଲି। ତ ସେ ସେଇଟା ପାଇଁ ପଛକୁ ଅନେଇଦେବେ ତ ସେଇଠୁ ଭଗବାନ ସେଇଠିଁ ମାନେ ଯୋଉ କହନ୍ତି କଣ ପଥରର ମୂର୍ତ୍ତି ହେଇଯିବେ। ତ ତ ସେବେଠୁ ସେଇଠି ତାଙ୍କର ମନ୍ଦିର ଆଉ କୁହନ୍ତି ନା କୃଷ୍ଣ ସରି ରାଧା ବିନା କୃଷ୍ଣ ଅଧା ତ ଯେହେତୁ କୃଷ୍ଣ ସେଇଠି ସ୍ଥାପିତ ହେଲେ ତ ସେଇଟା ପାଇଁ ରାଧାଙ୍କୁ ବି ତ ଆସିବାକୁ ପଡ଼ିବ ନା ରାଧାଙ୍କ ଘର ଏବେ ବି ସା କ୍ଷୀଗୋପାଳରେ ଅଛି ମାନେ ଭାଙ୍ଗି ଯାଇଛି। ବଟ୍ ଅଛି ତାଙ୍କ ଜାଗା ଟା ଅଛି ତ ସେଇଠି ମୋ ମାମୁଁଙ୍କ ଘର ବି ପାଖରେ ହିଁ ତ କୁହନ୍ତି ମାନେ ମୋ ଜେଜେମା ଯିଏ ସେ କୁହନ୍ତି କି ଯେ ମାନେ ରାଧା କଣ କର୍ ଥିଲେ ନା ମାନେ ଉ କୃଷ୍ଣ ଆସନ୍ତି ରାଧାଙ୍କ ପାଖକୁ ସବୁବେଳେ। ତ ସେ ମାନେ ତାଙ୍କର ପ୍ରତ୍ୟେକ କିଛି ନା କିଛି ଜିନିଷ ରାଧାଙ୍କ ପାଖ ରେ ଛାଡ଼ି ଦିଅନ୍ତି ଛୋଟ ଛୋଟ ଜିନିଷ ଥାଏ ତ ଯୋଉ କହନ୍ତି ପଣ୍ଡା ମାନେ ଟିକେ ମାନେ ଅଣଦେଖା କରିଦିଅନ୍ତି କି ଯେ କୁଆଡ଼େ ଯାଉଛି ବୋଲି। କିନ୍ତୁ ଯେତେବେଳେ ସେ ତାଙ୍କର ଉମ୍ ବଂଶୀ ଛାଡ଼ି ଦେଇକି ଆସିଥିଲେ ରାଧାଙ୍କ ପା ଖେରେ ସେତେବେଳେ ସମସ୍ତେ ଦୋଷ ଦେଇଥିଲେ ବଡ଼ ପଣ୍ଡାଙ୍କୁ ତାଙ୍କୁ ମାନେ କହନ୍ତି ତାଙ୍କୁ ଦଣ୍ଡ ବି ଦେଇଥିଲେ ବଡ଼ ପଣ୍ଡାଙ୍କୁ ଯେ ସେ ଚୋରି କରିଦେଇଛନ୍ତି ବୋଲି। କିନ୍ତୁ ରାଧା ଯେ ଯାଇକି କାନ୍ଦିଥିଲେ ତାଙ୍କ ପାଖରେ କହିଲେ ତମେ ମୋ ପାଖକୁ ପ୍ରତ୍ୟେକ ଦିନ ଆସ କିନ୍ତୁ ତମେ ତାଙ୍କୁ କଣ ମାନେ ମୋ ବାବାଙ୍କୁ କଁ ପାଇଁ ଦୋଷ ଦେଲ ତ ସିଏ ସେଇଟା ରାଜା ଯିଏ ଥିଲେ ସେଠି ଆ ତ ସେ ତାଙ୍କୁ ଯାଇକି ସ ପ୍ନ ଦେଇଥିଲେ କି ମୁଁ ହିଁ ଯାଇକି ରା ସିଏ ହିଁ ମୋ ରାଧା ଆଉ ମୁଁ ଯାଇକି ତାଙ୍କ ପାଖରେ ଇଏ କରିଥିଲି ମୁଁ ହିଁ ତାଙ୍କ ପାଖରେ ସବୁ ଛାଡ଼ିକି ଆସିଥିଲି ଦେନ୍ ମାନେ ତାପରେ ସେ ଜାଣିଲା ପରେ, ସିଏ ହଉଛି କଣ କରିଥିଲେ ନା ରାଧାଙ୍କର ସେଇଠି ହିଁ କିଛି ଦିନ୍ ପରେ ତାଙ୍କର କିଛି ଗୋଟେ ରୋଗ ହେଇକି ସେ ମ ମାନେ ଚାଲିଗଲେ।
ଆଚ୍ଛା।
ତ ତାଙ୍କର ସେଇ ଇଏଟା ହିଁ ତାଙ୍କ ଯୋଉ ଶରୀର ଟା ହିଁ ସେଇଠି ଯାଇକି ମାନେ ଇଏ ହେଇଥିଲା ମାନେ ଯୋଉ ମୂର୍ ର୍ତ୍ତି ଆକାରରେ ସେଇଠି ସ୍ଥାପିତ ହେଇଥିଲା, ମାନେ ମାନେ ମୂର୍ତ୍ତି ସ୍ଥାପିତ ହେଇଯାଇଥିଲା ଆଗୁରୁ, କିନ୍ତୁ ତାଙ୍କର ତାଳୁଟା ଯୋଉ କୁହନ୍ତିନି ଉପରଟା ସେଇଟା କେବେ ମାନେ ତିଆରି ହେଇ ପାରୁନଥିଲା, ଯେତେ ଯାହା କଲେ ବି ସେଇଟା ଇଏ ହଉଥିଲା କିନ୍ତୁ ଯେବେ ରାଧା ଚାଲିଗଲେ ସେବେ ପୁରା ମାନେ ତାଙ୍କର ଯୋଉ ଶରୀରରୁ ଇଏଟା ଯାଇକି ସେଇଠି ସ୍ଥାପିତ ହେଇଥିଲା। ହଁ ତ ସେ ସେଇଟାକୁ କହନ୍ତି ନ୍ତିକି ମାନେ କଣ କହନ୍ତି କହିଲ? ମାନେ ସେଇଟା ପାଇଁ ଯୋଉ ରାଧା ପାଦ ଦର୍ଶନ ସେଇଟା ପାଇଁ ହିଁ ହୁଏ, ହଁ- ହଁ।
ସାମ୍ପ୍ରଦାୟିକତା ବାଦ
ହଁ।
ଏବଂ ଆଞ୍ଚଳିକତାବାଦ ମୋର ବହୁତ ପସନ୍ଦ। ମତେ ସେଇଟା ପଢିବାକୁ ବହୁତ ଭଲ ଲାଗେ, ଆଉ ମୁଁ ସେଇଟା ବହୁତ ଭଲସେ ବୁଝିଥିଲି ସେତେବେଳେ।
ଆଚ୍ଛା ଏଇଟା ଏଇଟା ଯୋଉ କୋଉ ବହି ଧରିକି ତମେ କହୁଛ?
ଏଇଟା ହଉଛି ସମାଜ ବିଜ୍ଞାନ।
ହ ଆଚ୍ଛା ଆଚ୍ଛା ତମର ଥିଲା? ମୋର ନଥିଲା, କାହିଁକି ନା ମୁଁ ତ
ତର୍କଶସ୍ତ୍ର ତମେ ନେଇଥିଲ, ତମ ଭଲ ବନ୍ଧୁ ସୁମନଙ୍କ ସହ।
ଆଁ- ହଁ ସେତେବେଳେ ମୁଁ ତାଙ୍କୁ ଚିହ୍ନିବି ନଥିଲି।
ହୁଁ- ହୁଁ ଜାଣିଚି। ଆଉ ସାଂସ୍କୃତିକ ବିବିଧତାର ସମସ୍ୟା ବି ଥିଲା। ଯେମିତି କିି ଅ ଗୋଟେ ସଂଜ୍ଞା ଜାଣିଛ, ଜାତୀୟ ସଂଘତିର ସଂଜ୍ଞା ଦେବି? ଜଣେ ପ୍ରଖ୍ୟାତ ରାଜନୀତି ବିଜ୍ଞାନ ର ପ୍ରଫେସର, ରସିଦ ଉଦ୍ଦି ଖାଁଙ୍କ ମତରେ ଜାତୀୟ ସଂଘତିର ଅର୍ଥ ହେଲା ସଂଯୋଗ ପ୍ରବଣତା ମାତ୍ର ସମ୍ମିଳନ ନୁହେଁ। ଏକତା ମାତ୍ର ସମାନତା ନୁହେଁ, ସମ୍ମତି ମା ତ୍ର ସମ୍ମିଶ୍ରଣ ନୁହେଁ, ଏକତ୍ରୀକୃତ ଭାବନା ଆତ୍ମକରଣ ନୁହେଁ। ଯେତେବେଳେ ଏକ ନିର୍ଦ୍ଦିଷ୍ଟ ଜନ ସମୁଦାୟର ଅଂଶ ଏକ ରାଜନୈତିକ ସମୁଦାୟ ଅଥବା ରାଷ୍ଟ୍ର ଭାବେ ସଂଗଠିତ ହୁଅନ୍ତି ତାହାକୁ ଜାତୀୟ ସଂଘତୀ କୁହାଯାଏ, ଠିକ୍ ଅଛି। ଆଜି ଆମର ଯେମିତି ପଢା ହେଲା, ଯାହା ପଢା ହେଲା ମୁଁ କିଛି ବୁଝିପାଇଲିନି। ମୁଁ ଅଧା ବୁଝୁଥିଲି ଅଧା ବୁଝୁ ନଥିଲି, ସେତିକି ଆଉ।
ହଁ।
ତମ ନାଁ କଣ?
କଣ କହିଲ ସାଙ୍ଗ?
ତମ ନାଁ କଣ?
ରୋଜାଲିନ୍।
ହୁଁ।
ଆଉ ସେଇଟା ତାର ଆଉ ଗୋଟେ ପେଜ୍ କୁ ଯାଇକି କହିଦିଅ।
ଆଉ ଗୋଟେ ପେଜ୍ କହିଦେବି?
ହଁ।
ଜାଣିଚ ଭାରତୀୟ ସମାଜର ଭାଷାଗତ ସଂରଞ୍ଚନା ବି ଏଥିରେ ସବୁ ପ୍ରଶ୍ନ ଉତ୍ତର ଦେଇ ଦେଇଥିଲା ଠିକ୍ ଅଛି। ମୁଁ ତମକୁ ଗୋଟେ ପ୍ରଶ୍ନ ପଚାରିବି, ଭାରତୀୟ ଜାତୀୟ ବ୍ୟବସ୍ଥା ରେ କେଉଁ ଭାଷାକୁ ସର୍ବୋଚ୍ଚ ସ୍ଥାନରେ ରଖାଯାଇଛି? ଅ ତାକୁ ମୁଁ ଆପଣଙ୍କୁ ଚୟନ କରିବାକୁ ଦଉଛି, ପ୍ରଥମ ହଉଛି ବ୍ରାହ୍ମଣ
ହଁ।
ଦ୍ଵିତୀୟ କ୍ଷତ୍ରିୟ, ତୃତୀୟ ବୈଶ୍ୟ ପ୍ରଶ୍ନ ହେଉଛି ଭାରତୀୟ ଜାତି ବ୍ୟବସ୍ଥାରେ କେଉଁ ଭାଷାକୁ ସର୍ବୋଚ୍ଚ ସ୍ଥାନରେ ରଖାଯାଇଛି?
ବ୍ରାହ୍ମଣ
ଇଏ ଭୁଲ ଲେଖିଛି ଭାଷା ଲେଖିଛି ଏଟା କି ଜାତି ଲେଖିବା କଥା‌। ବ୍ୟକ୍ତିର ହଁ ବ୍ରାହ୍ମଣ ବ୍ୟକ୍ତିର ପ୍ରସ୍ଥିତି କାହା ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ? ପ୍ରଥମ ବଂଶ ଦ୍ଵିତୀୟ ପ୍ରଜାତି ତୃତୀୟ ଜନ୍ମ ବ୍ୟକ୍ତିର ପ୍ରସ୍ ସ୍ତୁତି ବ୍ୟକ୍ତିର ପ୍ରସ୍ଥିତି କାହା ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ ପ୍ରଥମ ବଂ ଶ ଦୁତୀୟ ପ୍ରଜାତି
ସ୍ଥିତି ମାନେ କଣ?
ଯେପରିକି ନିଜର ଗୋଟେ
ହାଁ
ପ ରରେ ହଣନ୍ତ ସ ଅରେ ଆକାର ନରେ ହର୍ସେଇ ଲରେ ହର୍ସେଇ ଟ ରେ ହର୍ସେଇ ପ ର ପ ର ହେଲା ହାଲୋ।
ହଁ ହାଲୋ।
ପ ରରେ ହଳନ୍ଦ ଶରେ ଆକାର
ହଁ
ନରେ ହର୍ସେଇ ଲରେ ହର୍ସେଇ
ତରେ ହର୍ସେଇ
ଛାଡ଼ ମୁଁ ଏଇନା ବୁଝୁନି ମାନେ ଏମିତ୍
ଅ ମୁଁ ବୋଧେ ଭୁଲ୍ ଭାଲ୍ କହୁଥିବି। କାହିଁକି ନା ମୁଁ ଖଣ୍ଡ ବାକ୍ୟ କରିଛି ଜନ୍ମ
ଆଚ୍ଛା।
କିଏ କହିଛନ୍ତି ଭାରତ ନାନାଇଁ ଭାରତ ବିଶ୍ଵର କେଉଁ ତମ ବୃହତ ତ୍ତମ ଦେଶ ଅଟେ? ପ୍ରଥମ ଅଷ୍ଟମ, ତ ଦ୍ଵିତୀୟ ସପ୍ତମ, ତୃତୀୟ ତୃତୀୟ।
ଏଇଟା ଟୋଟାଲ୍ ମାନେ ମୁଁ ଯୋଉଟା କହିଲି ସେଇଟା ଟୋଟାଲ୍ ନାହିଁ।
ନାଁ
ତାହେଲେ ଅଷ୍ଟମ
ହୁଁ ସପ୍ତମ।
ଆଚ୍ଛା ଆଚ୍ଛା।
ହାଁ ସମୟ ହେଇଗଲାଣି।
ରୁଅ କାଟୁଚି କାଟୁଚି